ଭଏସ୍‌ କ୍ଲିୟର।
ହଁ ହଁ ଶୁଭାଯାଉଛି।
ହ ଆଉ କଣ କରୁଥିଲ ଏବେ
ଏବେ ଏଠେ ବସିଛି ଆଉ ଯିବି ଯାଉଛି ଟିଫିନ୍ ବନେଇବି।
ଓହୋ ଆଜି ଟିଫିନ୍‌ରେ କଣ ବନେଇବ ବୋଲି ଭାବିଛନ୍ତି।
ଟିଫିନ୍‌ନେ ଆଜି ଉପମା ବନେଇବି ଭାବିଚି।
ଓହୋ ଉପମା ମୋତେ ଭାରି ବଢିଆ ଲାଗେ।
ହଁ ମତେ ବି ଭଲ ଲାଗେ ସେ ବେଶୀ ତେଲ ମସଲାରେ ହୁଏନି ତ ଭଲ ଲାଗେ ଖାଇବା ପାଇଁ ବି ହେଲ୍ଦି।
ହଁ ମତେ ବି ଉପମା ମାନେ ସବୁ ପରିବା ହେରିକା ପଡିିଥାଏ ମୋତେ ମାନେ ମୋତେ ବହୁତ ଭଲ ଲାଗେ ଛୋଟବେଳୁ ମାନେ ଉପମା ମୋତେ ଭାରି ପ୍ରିୟ।
ହଁ। ଆଉ ହଉଛି ମାନେ ଆପଣ ମାନେ ଉପମା ବନେଇବେ ନା।
ହୁଁ ହୁଁ ତୁମକୁ ମନା ହେଇଛି।
ଆମ୍ ଆମର ବି ବନା ହବ। ହଁ ତ ଆମର ସେଇ ଆଳୁ କଷା ଭାଗିଛି ମନେଇବି ତ ମାମା କଟାକଟି କରୁଛନ୍ତି। ତ ମୁଁ ଟିକେ ପରେ ଯିବି ଆଉ।
ନିଜେ ବନେଇ ଦେବେ।
ହଁ ମୁଁ ବନେଇ ଦିଏ ବେଳେ ବେଳେ ବେଳେ ବେଳେ ମାମା ବନେଇ ଦିଅ ଏବେ ମାନେ ଆଜି ଜଲଦି ଉଠି ଆଇଛି ମାନେ ଟାଇମ୍ ନଥିଲେ ମୁଁ ମାମା ବନେଇ ଦିଅନ୍ତି ଆଜି ଟାଇମ୍ ଅଛି ତ ମୁଁ କହିଲି ହଉ ମୁଁ ବନେଇଦେବି ତ ମାମା କଟାକଟି କରୁଛନ୍ତି ମୁଁ କହିଲି ସେତିକ ଭିତରେ ମୁଁ ଟିକେ ମୋ କାମ ଗୁଡା ସାରିଦିଏ ତାପରେ ବନେଇବି ଆଉ।
ତ କଲେଜ ଦଶଟାଳୁ ତ ନାଇଁ।
ହଁ ଦଶଟା ବେଳେ କଲେଜ ଛି।
ଦଶଟାରୁ କେତେଟା ଯାଏ କ୍ଲାସ୍ ହୁଏ।
ଦଶଟା ରୁ ଗୋଟେ ଦିଟା ସେମିତି ଆଉ।
ହୁଁ ହୁଁ କଣ ନେଇଚନ୍ତି କି ସାଇନ୍ସ ନା କଣ।
ହଁ ସାଇନ୍ସ ନେଇଛି।
ହଁ ସାଇନ୍ସ ତ ଟିକେ କଷ୍ଟ କରିବାକୁ ପଡ଼ିବ ଆଉ।
ହଁ ଆମର ମାନେ ଏବେ ବି ଏବେ ତ ମାନେ ନୂଆ ନୂଆ ହେଇଚି ଯୋଉ ମାନେ କ୍ଲାସ ନା ଖରା ଛୁଟି ପରେ ସେଥିପାଇଁ ଟିକେ ମାନେ ଏବେ ଟିକେ ବେଶୀ ପ୍ରେସର ପଡୁନି ନହେଲେ ତାପରେ ପୁରା ଦଶଟା ରୁ ପାଞ୍ଚଟା ପୁରା ମାନେ ଜମା ଗ୍ୟାପ ନାଇଁ ପୁରା ମାନେ ସବୁ ସବୁ କ୍ଲାସ ଡାୟ ସାଙ୍ଗେ ସାଙ୍ଗିଆ କିରା ସେଟା ବାରି ଦିଏ କଷ୍ଟ।
ହୁଁ ହୁଁ।
ତ ଆମର ଫାଷ୍ଟ ଗୋଟେ ଏଇଟା ଗୋଟେ ପ୍ରୋବ୍ଲେମ୍‌ କି ମାନେ ଫାଷ୍ଟ ଏମିତି ତାଙ୍କର ତାଙ୍କର ମାନେ ଅଳ୍ପ ଅଳ୍ପ କ୍ଲାସ କରିବେ କରିବେନି ହୁଁ ତାପରେ ଲାଷ୍ଟ ବେଳକୁ ଏମିତି ପ୍ରେସର ପକେଇବେ କି ଯେ ମାନେ ଭାରି ହଇରାଣ ହେଇଯାନ୍ତି ପିଲା ଉଡା। ଯାହାବି କରିବାର ଥିଲେ ମାନେ ଟିକ୍ କେ ମାନେ କଣ ଷ୍ଟାର୍ଟିଂ ରୁ ଟିକେ ପ୍ରେସର ରି କରିଥିଲେ କଣ ସେଟା ନର୍ମାଲ ହେଇଯାଇଥାନ୍ତା। ଏବେ ସେମିତି କରୁନାଆନ୍ତି ମାନେ ଦିଟାରୁ ପା-ପାଞ୍ଚଟା ମାତ୍ର ହଉ। ସରି ଦଶଟାରୁ ଦିଟା ଗୋଟେ ଗୁଫାଉଁ ଫାଉଁ ମାନେ କ୍ଲାସ କରୁଛନ୍ତି। ତାପରେ ଏକାବେଳେ ମାନେ ଯୋଉ ପୁରା ଚି ଟାଇମିଂ କରିଦେବେ ଯେ, ଦଶଟାରୁ ଆପଣଙ୍କୁ ପୁରା ଧର ଦଶଟାରୁ ବାରଟା ଆମର ପ୍ରାକ୍ଟିକାଲ ଥିବ ତାହେଲେ ପୁରା ଗୋଟେରୁ ପାଞ୍ଚଟା ପୁରା କ୍ଲାସ, ମାନେ ମଝିରେ ଜମା ଗ୍ୟାପ୍ ନାହିଁ।
ଆ ଏତେ ପରିଶ୍ରମ ବଢିବାକୁ ପଡିବ, ଆଉ ସାଇନ୍ସ ଯେନ୍ତି ପାଠ ଆଉ।
ହଁ, ତ ସେଇ ସେଇଥିପାଇଁ ମାନେ ଏଇଟା ଟିକେ ହୁଏ ପ୍ରୋବ୍ଲେମ ଆଉ।
ହ
ଆଉ ହଉଛି, ଆପଣଙ୍କର ପୁଅ ଉଠିଲାଣି?
କଅଁ କହିଲେ?
ମୁଁ କହିଲି ଆପଣଙ୍କ ପୁଅ ଉଠିଲାଣି?
ହଁ, ସେ ଉଠିକି ପାଠ ପଢୁଥିଲା, ଆମେ ତାକୁ ଦେଇ ଦେଇଥିଲି ଟାସ୍କ ତ ସେ କରିକି ଆସିକି ଏବେ ମୋ ପଛେ ପଛେ ହଉଛି ଆଉ।
ଓହୋ। ଭଲ ମାନେ ଛୋଟ ପିଲାଗୁଡା ଏମତି ଘର ଘରେ ଥିଲେ ଟିକେ ଭଲ। ବଡ ହେଇଗଲେ ଆଉ ମାନେ ଯିଏ ଯାହା ବାଟରେ ମାନେ ସେ ମାନେ ମତେ ଟିକେ ଆକ୍ଚୁଆଲି ଛୋଟପିଲା ଗୁଡା ଭାରି ବଢିଆ ଲାଗନ୍ତି।
ହୁଁ-ହୁଁ-ହୁଁ।
ଆଉ ପୁଅ ଦୁଷ୍ଟ ହଉଛି ନା ନାଇଁ?
ନାଇଁ ଦୁଷ୍ଟ ନାହିଁ ଜମା ସିଏ, ବହୁତ ଶାନ୍ତ।
ଅହ ମାନେ ଆମର ଆକ୍ଚୁଆଲି ଜଏଣ୍ଟ ଫ୍ୟାମିଲି, ତ ମାନେ ଆମର ଏବେ ଟିକେ ଅ ମାନେ ଏବେ ଆମେ ଘର କରିକି ଅଲଗା ରହୁଛୁ, କିନ୍ତୁ ଆମର ସବୁବେଳେ ଏକାଠି ପର୍ବପର୍ବାଣି, କି ଯାହା ହେଲେ ଆମ ସମସ୍ତେ ଏକାଠି। ତ ମାନେ ଆମର ସବୁ ଛୁଆଗୁଡାକ ମାନେ ଆମର ମୋର ସବୁ ଛୋଟ ମାନେ ଭାଇଗୁଡାକ ବି ଛୋଟ ଛୋଟ ଅଛନ୍ତି। ତାପରେ ମାନେ ମୋର ବଡ ବଡ ଭଉଣୀଗୁଡାଙ୍କର ବି ଛୋଟ ଛୋଟ ଛୁଆ ହେଇସାରିଲାଣି। ସେ ସବୁ ଛୋଟ ମାନେ ପୁରା ଆମର ସବୁ ଛୁଆମାନଙ୍କର ପୁରା ଘରେଲ ବହୁତ ଛୁଆଗୁଡା।
ଏକାଠି ସବୁ ଛୁଆ ହେଇଗଲେ, ପୁରା ବଚା ପାର୍ଟି ପୁରା ହଉ ହାଲା।
ସେଇଟା ତ ପୁରା ଘର ପୁରା ଉକାଳିକି ଉଠେ ପଡେ ପୁରା। ଏ ୟା, ସବୁ ଛୋଟଛୁଆ ଗୋଟେ ଏକାଠି ମାନେ ଗୋଟିଏ ଘରେ ହେଇଗଲା ବେଳକୁ ସେମାନେ ଆଉ ରଖନ୍ତିନି ମାନେ ମୋର ଛୋଟ ଛୋଟ ଭାଇ ବି ଅଛନ୍ତି ଆଉ ମୋର ମାନେ ଝିଆରୀ ପୁତୁରା ବି ଅଛନ୍ତି, ସେମାନେ ମାମୁଁ ଭାଣିଜୀ ଏକାଠି ହେଇଯାଆନ୍ତି।
ହୋ ହୋ, ଛୋଟ ଛୁଆ ଆଉ କଣ ଆମ ସମ୍ପର୍କ ନାହିଁ, ସିଏ ଛୋ-ଛୋଟଛୁଆ ମାନେ ଖାଲି ଖେଳ ଚାଲିବ।
ହଁ।
ଆମର ସବୁ ହୁଅନ୍ତି ଏକାଠିକି ଯାତ୍ରା ଆମ ଗାଁରେ ଗୋଟେ ହୁଏ, କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା, ବହୁତ ବଡ ଯା ତ୍ରା ହୁଏ ସେ ଗାଁରେ ଆମର। ସେଇଠିକି ସବୁ କୁଣିଆ ଆସ ସନ୍ତି ଏତେ, ଯେତେ ଛୁଆ ସବୁ ଆସିଥିବେ, ବାବା ଘର ଖାଲେ ପଡିବ ଉଠିବ। ସେତେବେଳ ଟାଇମରେ।
ହଁ, ସେଇଟା ମତେ ଭାରି ଗୋଟେ ମଜା ଲାଗେ।
ହୁଁ।
ଏମତି ବର୍ଷକୁ ଥରେ ଦିଥର ଖଣ୍ଡେ ମାନେ ଏକାଠି ହେଇଗଲେ, ଭାରି ଖୁସି ଲାଗେ। ମାନେ ଯୋଉ ମାନେ ଏତେ ଦିନ ପରେ ଦେଖା ହୁଏ, ଗୋଟେ ଥରେ ଦିଥର ଏମିତି ଦେଖା କରିବା ମାନେ ବୁଲାବୁଲି କଲେ ଏଇଟା ଏମତି ଭଲ।
ହଁ।
ଆମର ତ ମାନେ ଆମର ପାଖରେ ହିଁ ସମସ୍ତେ ରୁହନ୍ତି ମାନେ ମୋର ଦାଦା ଖୁଡି ବଡା ବାପା ବଡା ମା ସମସ୍ତେ ସବୁ ପାଖାପାଖି ରହନ୍ତି। ତ ଆମର ଏମିତି ପ୍ରାୟ ଏକାଠି ହେଇଯାଉ ଛୋଟ ଛୋଟ କଣ ହେଲା ଏଇ ରଜରେ ସମସ୍ତେ ଗୋଟେ ଗୋଟିଏ ଘରେ ଥିଲୁ ବହୁତ ମଜା ମସ୍ତି ହେଲା। ସିମ ଯେ ମାନେ ହେଇଯାଉ ଏକାଠି। ତ ନହେଲେ ବହୁତ ବି ଥାଆନ୍ତି ଯାହା ମାନେ ବର୍ଷେ ଦି ବର୍ଷ ମାନେ ପିଲା ବାହାରେ ରହିକି ବି ପାଠ ପଢନ୍ତି କି ବାହାରେ ରହି କାମ କରନ୍ତି ତ ତାଙ୍କର ତ ସେମାନେ ମାନେ ଏ ସବୁ ବହୁତ କମ ମିଳେ ଏଗୁଡା ସବୁ ମତେ ଭାରି ଦୁଃ ଖ ଲାଗେ ସବୁ ଆମର ମାନେ ମୋର ବି ବହୁତ ସାରା ସାଙ୍ଗ ଅଛନ୍ତି ହଷ୍ଟେଲରେ ରହୁଛନ୍ତି। ତ ମାନେ ହଷ୍ଟେଲ ରୁ ଯାହା ଯିବା ଆସିବା ମାନେ ଘରେ ପୁରା କେତେ ଦିନ ପରେ ଘରକୁ ଯିବେ ତାପରେ ପୁଣି ଏବେ ରଜ ଛୁଟି ସଇଲା ଏବେ ହଷ୍ଟେଲରୁୁ ଘରକୁ ଆସିବେ। ସରି ଘରୁ ହଷ୍ଟେଲକୁ ଆସନ୍ତି କେତେ ଦିନ ପରେ ଯାଇଥିଲେ। ତ ପୁଣି ମାନେ ଏବେ ତାଙ୍କର ଏବେ ତାଙ୍କର ଗୋଟେ ଅଲଗା ଦୁନିଆ କହିବାକୁ ଗଲେ ସାଙ୍ଗ ମାନଙ୍କ ସହିତ। ତାଙ୍କ ରୁମମେଟ ସହିତ ରୁହ ସିଏ ଗୋଟେ ଅଲଗା ମାନେ ବା ପା ମାଆଙ୍କଠାରୁ ଟିକେ ଦୂରରେ ରୁହ। କେବଳ ଯାହା ଫୋ ଫୋନ ରେ କଥାବାର୍ତ୍ତା ଇଏ ସେ।
ସାଙ୍ଗସାଥି ଆଉ ସ୍କୁଲ କଲେଜ ଛଡ଼ିଲା ମୋର ସାଙ୍ଗସାଥି କଥା ବହୁତ ମନେ ପଡେ। ଏକୁଟିଆ ଯେତେବେଳେ ରହିଯିବେ । ସ୍କୁଲ ଟାଇମ୍ କଥା ମନେ ପଇଲେ ଭାରି ଦୁଃଖ ଲାଗେ। ସେତେବେଳେ କେତେ ମସ୍ତି ହେଉଥିଲା କେତେ ଦେ
ହଁ।
ସେଦିନ ଆଉ ନାହିଁ। ତମର ଏବେ ଚାଲିଛି ଆମର ସବୁ ମ୍ୟାରେଜ ହେଇଗଲା ସେ ଦିନ ପୁଆଡେ କୁଆଡେ ପଳେଇଲା।
ହଁ ଏଇଟା ହଁ ସିଏ ତ ଆଉ ଗୋଟେ ଅଲଗା ଲାଇଫ ମ୍ୟାରେଜ।
ହୁଁ ଯଉ ସାଙ୍ଗ ଆଉ ସବୁ ସାଙ୍ଗ କିଏ କୁଆଡେ ବାହା ହେଇଗଲେ ହେଇଗଲେ ଆମେ ଆଉ ଚାରି ପାଞ୍ଚ ପାଞ୍ଚ ଜଣ ଏବେ କଣ୍ଟାକ୍ଟରେ ଆମେ ଏବେ ଚାରି ପାଞ୍ଚ ଜଣ ଅଛୁ ତ ଆମ ଗୋଟେ ଗ୍ରୁପ ସେଇ ସ୍କୁଲ ବେଳେ ବି ଥିଲା ଏଇ ଗ୍ରୁପ ଟା ବି ଏବେ ବି ଅଛି। ଚାଲିଛି କଣ୍ଟିନ୍ୟୁ।
ଭଲ ଏମିତି ହିଁ ଭଲ ମାନେ ସ୍କୁଲ ମାନେ ଏବେ ଯାଏ ବି ସାଙ୍ଗ ଅଛନ୍ତି। ସେଇଟା ହିଁ ଭଲ ମାନେ ସାଙ୍ଗ ଦୋସ୍ତି ତ ଆଟ୍ଲିଷ୍ଟ ସେମିତି କରିବ କି ଯେ ରହିବ ମାନେ ଏତେବେଳେ ଯାଏ ବି ରହିବ।
ହଁ।
ହଁ ଭଲ ସେମିତି ଭଲ। ହୁଁ ମାନେ ମୁଁ ବି ଯେତେବେଳେ ପଢୁଥିଲି ମାନେ ମୋର ଟୁଏଲ୍ଥ ଯୋଉ ଥିଲା ଇଲେଭେନ୍ ଟୁଏଲଥ ଥିଲା ସେଇଠି ବି ମାନେ ପିଲା ଗୁଡା ଆମର ସବୁ ବହୁତ ବହୁତ ଦୂର ଦୂର ଜାଗ ରୁ ହଷ୍ଟେଲରେ ଆସିକି ରହୁଥିଲେ। ତ ଆମର ସେତେବେଳେ ଫୋନ ଆଲାଉ ନଥିଲା ସେଇଠୁ। କାଲି ମାନେ ହଷ୍ଟେଲରେ ପିଲା ଆସିକି ରହିବେ। ତ ତାଙ୍କର ଏମିତି ଦ ମାନେ ଦି ଦିନରେ ଥରେ ଦେବେ କଲ୍ କରିବାକୁ ଘର ଲୋକଙ୍କୁ ସେଇଟା ବି ପାଞ୍ଚ ମିନିଟ୍ ମାତ୍ର ଦେବେ।
କୁହୁଁ
ପିଲା ବହୁତ ହଇରାଣ ହୁଅନ୍ତି ମାନେ ସେଠି ମାନେ ଯେହେତୁ ଇଲେଭେନ୍ ଟୁଏଲଥ ବି ଛୋଟ ଛୋଟ ପିଲା ଏତେ ବି ବଡ ନୁହଁନ୍ତି ତ ପିଲା ଭାରି ମନ ଦୁଃଖ କରନ୍ତି ମାନେ ହଷ୍ଟେଲରେ ରହିଛନ୍ତି ମାନେ ଆମର ସେଟା ଟିକେ ବହୁତ ସ୍ଟ୍ରିଟ୍ ବହୁତ ସ୍ଟ୍ରିକ୍ଟ୍ ଥିଲା। ତ ଘରକୁ ଛାଡିବେନି ଏତେ ମାନେ ଏତେ ବହୁତ ମାନେ ପୁରା କେତେ ଏମରଜେନ୍ସି ପୁରା ଥିଲେ ଛାଡିବେ ନହେଲେ ଘରକୁ ଜମା ଛାଡିବେନି ତାଙ୍କର ଯେବେ ଛୁଟି ଥିବ ସେବେ ଛାଡିବେ ନହେଲେ ନାଇ।
ହଁ ସେଇ
ହଁ।
ଆଉ ତମ କଣ ସବୁ ଭଲ ଯାତ୍ରା କଣ ହୁଏ କି କଣ ଓକେଜନ ହୁଏ ସବୁ ସେଠି?
ହଁ ଆମର ହଉଚି ମାନେ ଏପଟେ ଆମର ତ ଏଇଠି ତ ମାନେ ସେମିତି କିଛି ନାହିଁ। କିନ୍ତୁ ଆମର ଗାଁରେ ହୁଏ ଯୋଉ ଓ ରାବଣ ପୋଡି ଏପ୍ରିଲ ମାସରେ ହୁଏ।
ହଁହଁ।
ହଁ ମାନେ ଆଗରୁ ତ ଆମେ ଯାଉଥିଲୁ ଏବେ ଯାଇ ହଉନି ମୋର ଏପ୍ରିଲ ମାସରେ ପରୀକ୍ଷା ଗୁଡ଼ା ରହିଯାଉଛି। ନହେଲେ ରାବଣ ପୋଡି ସେଠି ପୁରା ଯାତ୍ରା ଅରିକା ହୋଇ ହେଇକି ରାବଣ ପୋଡା ହୁଏ। ସିଏ ଗୋଟେ ବଢିଆ ଯାତ୍ରା ତାପରେ ଯୋଉ ଦଣ୍ଡ ନାଚ ଆପଣ ଶୁଣିଛନ୍ତି?
ସେଲଭସ୍
ହଁ ତ
ଆଉ କଣ କଣ ହୁଏ, ନା କଣ ସେ ଖାଲି ରାବଣ ପଡି ହୁଏ?
ହଁ ଦ ମାନେ
ହେଲୋ।
ଦେଖିଆକୁ ସବୁ ଲୋକ ନିଷ୍ଠାରେ ପୁରା ଏକୋଇଶି ଦିନ୍ ପାଖାପାଖି ଖାଆନ୍ତିନି। ତାପରେ ତାଙ୍କର ସବୁ ଯାତ୍ରା ହେରିକା ହୁଏ ସେଇଟା ବି ଭାରି ବଢିଆ ଲାଗେ। ମାନେ ପୁରା ସାହି ଟା ସାରା ମାନେ ଆଇଁଷ ପସେନି ସେତିକି ଦିନ।
ହଁ ସେ ରାବଣ ପୋଡିରେ?
ନାଇଁ ମାନେ ଦଣ୍ଡ ଯାତ୍ରା ରେ।
ହଁ ଦଣ୍ଡ ଯାତ୍ରା ତ ବହୁତ ମା କାଳିଙ୍କର।
ହଁ ମାନେ ସେଇଟା ତ ବହୁତ ନିଷ୍ଠାରେ କରନ୍ତି ଲୋକମାନେ।
ସେତିକି ଦିନ ପୁରା ମାନେ ଘରେ ଆଇଁଷ ପଶେନି, ସାହିଟା ସାରା ଲୋକମାନଙ୍କର କାହାର ବି ଆଇଁଷ ପସିବନି।
ହଁ ତା କ ଠାକୁରଙ୍କର ସେଇ ନିୟମ ବହୁତ ମାନିବାକୁ ପଡେ। ପୁରା ନିଷ୍ଠାର ସହିତ ପାଇଲେ ଭଲ ଆ ଟିକେ ଏପଟ ସେପଟ ହେଲା ତ ପୁରା ବହୁତ କ୍ଷତି ହୁଏ।
ହଁ ଏଇଟା ହୁଏ ମାନେ ତମେ ଯଦି ସବୁ ନିୟମ ନ ମାନିକି ସବୁ ନିୟମ ମାନିବାକୁ ପଡିବ ବହୁତ କଷ୍ଟ ଆଉ ନିୟମ ନ ମାନି ପାରିଲେ ବହୁତ ମାନେ ତା ସେଥିପାଇଁ ବହୁତ ହଇରାଣ ବି ହବ ମାନେ କ୍ଷତି ସହିବାକୁ ପଡେ ବହୁତ।
ସେ ଆମ ଗାଁରେ ବି ହୁଏ ପାଦ ଦଣ୍ଡ, ଧୂଳି ଦଣ୍ଡ ସବୁ ହୁଏ ଆସନ୍ତି ସବୁ ଆଉ। ଗାଡୁ
ହଁ ହଁ।
ସେମାନୋନ ସେ କରିଥିବ ସେ
ଆଜ୍ଞା ହଁ ହଁ ହଉ ଆମେ ପରେ କଥା ହବା।
ହଁ।
ହଁ।